ଶଭା ଯାଉଛି ଆପଣଙ୍କୁ?
ଶୁବୁଚି କୁହନ୍ତୁ।
ହାଲୋ ଖାଇସାଲେଣି?
ହଁ, ଏବେ ଖାଇକି ଉଠିଲି।
କଅଣ ଖାଇଲେ?
ଘରେ ରୋଷେଇ ହେଇଥିଲା ଏମିତି।
କଣ ରୋଷେଇ ହେଇଥିଲା?
ଭାତ, ଡାଲମା ଶାଗ, ଖଟା, ଆମ୍ବ ଏସବୁ
ଆଛା।
ଆଉ, ତମେ ଖାଇସାରିଲଣି?
ମୁଁ, ମୁଁ ଖାଇସାରିଲିଣି। ରଜ, ଏବେ ଖାଇଲି ବର୍ତ୍ତମାନ।
କଣ ସବୁ ଆଇଟମ୍ସ ହେଇଥିଲା?
ଭାତ, ଛୁଇଁ ତରକାରୀ, ଚିକେନ ପକୋଡା। ମାଛ ଭଜା, ମଟନ ତରକାରୀ।
ଆଜି ସଣ୍ଡେ। ସେଥିପାଇଁ
ଓଡ଼ିଆରେ କୁଅନ୍ତୁ?
ଆଉ, ରଜରେ କଣ, କୁଆଡେ ବୁଲିବାକୁ ଯିବାର ଅଛି, ନା ନାଇଁ?
ଯିବାର ଅଛି, ସମୁଦ୍ର ବେଳାଭୂମି।
କିଏ? ପୁରୀ ଯିବେ।
ଆପଣ କୁଆଡେ ଯିବେ?
ଦେଖାଯାଉ କଣ ହଉଚି, ଆଜି ତ ଯାଇ ହେଇନି। ଯଦି କାଲି ଆଡ଼କୁ କୁଆଡେ ଯିବାର ହବ, ଜଣେଇବି।
ଆଉ କୁଆଡେ କୁଆଡେ ବୁଲିବାକୁ ଯାଇଛନ୍ତି ଆପଣ, ଓଡିଶା ଭିତରେ?
ଏବେ ଆଉ କୁଆଡ଼େ ଯାଇନଥିଲି, ଯାଇଥିଲି ଦୁଇ ମାସ ପୂର୍ବରୁ, ଆଉ ଏବେ କୁଆଡେ ଯାଇନି?
ଜନ୍ମରୁ କଣ କୁଆଡେ ଯାଇନାହାନ୍ତି?
କଣ କହିଲ?
ଜନ୍ମରୁ କଣ କୁଆଡେ ଯାଇନାହାନ୍ତି ଆପଣ?
ଏ ଜନ୍ମରୁ ନାଇଁ, ଏବେ ଦୁଇ ମାସ ହବ ଯାଇନି କୁଆଡେ ଆଉ।
ଆଚା। ସବୁ ଭଲ ଅଛନ୍ତି, ଆପଣଙ୍କ ଘରେ?
ମୋରେ, ଭଲ ଅଛନ୍ତି ସବୁ।
ଆଉ କେତେବେଳେ ଆସୁନାହାନ୍ତି, ବୁଲିକି ଯିବେ।
ଆପଣ ଡାକୁନାହାନ୍ତି? ହଁ ଯିବା, ଯିବା, ଯିବା, ବ୍ୟସ୍ତ ଆପଣଙ୍କର ଆଜି ଆଇଁଷ ହେଇନଥିଲା କି?
ଆଜି ଆଜି ରବିବାର, ଆମର କେହି ଖାଆନ୍ତିନି।
ରବିବାର କେହି ଖାଆନ୍ତିନି?
ନା, ସେଇଥିପାଇଁ ତ ସାଧାର ସବୁ କଇଲି।
ଦିନେ, ଦିନେ ହୁଏ ନା କଣ? ହଁ
କଁ ହେଇଚି?
ଆଉ କଣ କୁହ? ଆଉ କଣ କୁହ? ନା ମୁଁ କହିବି।
ହଁ ହଁ। ହୁଁ ହ୍ୟାଲୋ।
ହ୍ୟାଲୋ।
ନେଟୱାର୍କ ଅପଡାଉନ ହଉଚି ତ ସେଥିପାଇଁ କ୍ଲିୟର ଶୁବୁନି।
ବାହାରକୁ ଆସନ୍ତୁ ଶୁବିବ।
ହୁଁ ବାହାରେ ବସିଛୁ। ଆଉ କଣ କୁହ? ଆଉ
ଗୋଟେ କବିତା ମତେ ଶୁଣାଅ।
କବିତା ଆପଣ ଶୁଣଉନାହାଁନ୍ତି ଟିକେ କବିତା।
ହଉ ଶୁଣଉଛି। ହୁଁ ଶୁଣଉଚି ଶୁଣଉଚି। ଉଁ ହୁଁ ହୁଁ ଶରତ ଋତୁ ବିଷୟରେ ଗୋଟେ ଥିଲା ଜନ୍ମଭୂମି। ଜନ୍ମଭୂମି ବିଷୟରେ ଗୋଟେ କବିତା ଅଛି କହୁଛି ଆପଣଙ୍କୁ ଶୁଣନ୍ତୁ।
ଆଜ୍ଞା ଆଜ୍ଞା ଶୁଣାନ୍ତୁ।
ଯେ ଦେସେ ଜନ୍ମିଛି ମୁଁ ହିଁ ଅଛି ଯେଉଁ ଦେଶେ ଯେ ଦେଶର ବାବୁ ବହେ ନିଶ୍ଵାସ ସେ ପ୍ରଶ୍ୱାସେ ଯେ ଦେଶର ରବି ତାପ କିରଣ ଭିତରେ ତୃଷ୍ନା ମେଣ୍ଟେ ଯେ ଦେଶର ଏକଦମ ସଵଚ୍ଛ ଜଳ ଁ ଯାର ଫଳ ଫଳ ଶସ୍ୟ କରେ ଜୀବନ ଧାର ଧାରଣ ଯାର ବକ୍ଷେ ସଦା ଶୂକ୍ଷା କରେ ବିଚରଣ ସେଇ ମୋର ଜନ୍ମଭୂମି ଜନନୀ ସମାନ। ଧରା ତଳେ କାହିଁ ଅଛି ତା ସନମାନ ସ୍ଥାନ ଯେଦେଶେ ସେ ଅଛନ୍ତି ମୋର ପ୍ରିୟ ପରିବାର ଦୟାମୟ ପିତା ପୁଣି ଜନନୀ ମୋହର। ସ୍ନେହରେ ପିତୁଳା ଭାଇ ଭଉଣୀ ସକଳେ ଶୋଭନ୍ତି ପିଲା ଫୁଲ ପରି ମୋର ଘରେନୀ ଜେ ଦେସେ ଖେଳରେ ସାଥି ପ୍ରିୟ ବନ୍ଧୁ କଣ ସାଜି ରହିଛନ୍ତି ଜେହ୍ନେ ନନ୍ଦନ କାନନ। ସେହି ମୋର ଜନ୍ମଭୂମି ଜନନୀ ସମାନ ଧରା ତଳେ କାହିଁ ଅଛି ତାର ସମ୍ମାନ ତାନ ଆଉ କହିବି ଶୁଣିବ?
ହୁଁ କୁହନ୍ତୁ ଭଲ ଲାଗୁଛି ଶୁଣିବାକୁ।
ବୁଲିିବାଲି ଯିବନି ଆଉ କବିତା ହୁରାକେ ପଢୁନାହାଁନ୍ତି
କଉଦିନୁ ଆଉ କବିତା ଶୁଣା ହେଇନି।
ହୁଁ କହୁଚି ଆଉ ଅଛି। ଜେ ଦେଶରେ ଗିରି ନଦୀ କେତେ ଶୋଭା ଧରେ ଧଣୀ ମଧ୍ୟ ଶୁଭେ ମୁଣି ମୁ କୁତା ସାଗରେ ଅସଂଖ୍ୟ ନକ୍ଷତ୍ର ଶୋଭେ ସୁନୀଳ ଆକାଶ ନବ ଜଳ ଧର ସଙ୍ଗେ ସୌଦାମିନି ଭାସେ। ଯେ ଦେସେ କାନନ ଶୁଭେ ସେ କେଦୋର ଫୁଲ କଳ କଣ୍ଠେ ଗାଏ ଗୀତ ବିହଙ୍ଗ କୂଳ। ସେଇ ମୋର ଜନ୍ମଭୂମି ଜନନୀ ସମାନ ଧରା ତଳେ କାହିଁ ଅଛି ତାର ସମ୍ମାନ। ହ ସମାନ ସ୍ଥାନ ତାର ତାର ଜନ୍ମ ଜଳ ଯାଇ ଶରୀର ଜୀବି ତ ଯାହା ନ ନାମେ ଧରା ତଳେ ଫୁଏ ପରିଚିତ ଯାହାର ଗୌରବ କେତେ ସୁଖର ଓଜ ହୁଦୟ ଯାହାର ପତନେ ହୁଏ ପତନ ନିଶ୍ଚୟ। ଦୂର ଦେଶ ଥାଇ ଯା ୟାକୁ କରିଲେ ସ୍ମରଣ ଘାଣ୍ଟି ହୁଏ ମନ ଦୁଃ କେ ଚୁଳଇ ନୟନ। ତାହା ଲାଗି ଶରୀରରେ ରକ୍ତ ବିିନ୍ଦୁ ଦାନ ନଦେନେ କରେ କୃତଜ୍ଞ ସେ ପଶୁର ସମାନେ। ଖୋଲି ଦେଖେ ଇତିହାସ କେତେ ମହାବୀର ସ୍ୱଦେଶ ମଙ୍ଗଳେ ଏଁ ଦେଇ ଅଛନ୍ତି ଶରୀର ନିଜ ସୁଖ ଶାନ୍ତି ଘର ପରିବାର ଭୁଲି। ହରେ ଦ୍ଵାରେ ବୁଲିଛନ୍ତି ଘେନି ବୃକ୍ଷ ଚୁଲି ମୁଣ୍ଡ ଝାଳ ଗୋଟେ ମାରି ଲୋକ ଲୋକଙ୍କ ମ ମଙ୍ଗଳ ଲେଖି ଯାଇଛନ୍ତି ଆମ ନାମ ଅକ୍ଷୟ ଅକ୍ଷୟ। କାଳେ କାଳେ ଲୋକମୁଖ ଘୋଷେ ତାଙ୍କ ନାମ ଧନ୍ୟ ତାଙ୍କ ପିତା ମାତା ଧନ୍ୟ ଜନ୍ମସ୍ଥାନ। ସରିଗଲା।
ଆଉ କଁ ଖବର।
କୁହନ୍ତୁ ଏବେ ଆପଣ ମୁଁ ବହୁତ କହିଲି।
ଆଜ୍ଞା ଶୁବୁନି ଆପଣଙ୍କ କଥା କଣ କହିଲେ।
ଏବେ ଆପଣ କୁହ ମୁଁ ବହୁତ କହିଲି। ଆପଣ ବି କହିବା ଦରକାର ନା।
କହୁଛି ମୋର ତ ନେଟୱାର୍କ ଅପ୍ ଡାଉନ୍ ହଉଛି ନା ଆପଣଙ୍କ କଥାରେ ଟିକେ କ୍ଲିୟର ଶୁଭି ଥିଲେ ମୁଁ କହିଥାନ୍ତି। ଯୋଉ କବିତା ଟା ପଢିଲେ? ଶୁଭିଲା କିଛି କିଛି ଶୁଭୁଛି କିଛି କିଛି ଶୁଭିଲାନି ସେଥିପାଇଁ ମୁଁ ଟିକେ କହିପାରୁନି ଆଉ ଭଲ ଲାଗିଲା କବିତା ଟା ଶୁଣିକି। ଆପଣଙ୍କ ସବୁ କବିତା ମନେ ଅଛି।
ମୁଖସ୍ଥ ମୁଁ କରିଦେଇଛି ମୁଁ ବହୁତ କବିତା ପଢେ। ମୋର ମନେ ରହିଯାଏ ସବୁ।
ଯାହା ଭଲ କରିଛନ୍ତି ଏମତି ଆଉ କେବେ କିଛି କବିତା କହିବେ ଶୁଣେଇବେ ଟିକିଏ ଆଉ।
ତମକୁ କଣ ଭଲ ଲାଗେ ସାହିତ୍ୟ ଭଲ ଲାଗେ ନା ଅଙ୍କ ଭଲ ଲାଗେ ନା ବିଜ୍ଞାନ ଭଲ ଲାଗେ।
ମତେ ଇତିହାସ ବଢିବାକୁ ଭଲ ଲାଗେ। ଇତିହାସ ସାହିତ୍ୟ
ଆଚ୍ଛା।
ଆଉ ପ୍ରଥମ ରଜ ପ୍ରଥମ ରଜ ଅଧାରୁ ଅଧିକ ସରିଗଲା। ଆଜି କି ପିଠା ହେଇଥିଲା।
ପୋଡ଼ ପିଠ ହେଇଥିଲା।
ଆଉ କଁ ହେଇଥିଲା।
ତମର କୋଉ କୋଉ ପିଠା ହୁଏ।
ରଜ ତ ଆମ ଓଡ଼ିଶାର ସବୁଠୁ ବଡ଼ ପର୍ବ ନା।
ତମର କୋଉ କୋଉ ପିଠା ହୁଏ।
ଆମର ସବୁ ପିଠା ହୁଏ। ପୋ ପୋଡ଼ ପିଠା ହୁଏ ମହାଣ୍ଡି ପିଠା ହୁଏ। ଅ ଅ ସେମତି ଯୋଉ ଏମିତିରେ ଚକୁଳି ଏମିତିରେ ହୁଏ ଆଉ।
ଆଚ୍ଛା। ଆଉ ରାତିରେ କଣ ରୋଷେଇ ହବ?
ରାତିରେ ଦେଖିବା କିଛି ଛଣାଛୁଣି ଉପରେ ଆଇଟମରେ କରିଦେବା ଆଉ।
ସେକେଣ୍ଡ ରଜରେ କଣ ପଡେ?
ସେକେଣ୍ଡ ରଜରେ ସଂକ୍ରାନ୍ତି।
ଥାର୍ଡ଼?
ଥାର୍ଡ ରଜରେ ଶେଷ ରଜ ତ?
ଶେଷ ରଜରେ କିଛି ଉଁ
ଶେଷ ରଜରେ ଭାବୁଛୁ କୁଆଡେ ଟିକେ ଯାଇକି ବୁଲିବାକୁ।
ଲାଷ୍ଟ ତାପରେ ଗୋଟା କଣ ପଡ?
ତାପରେ ଅଛି ଗୋଟା ଆମର ବସୁମତୀ ସ୍ନାନ।
ହୁଁ।
ବସୁମତୀ ସ୍ନାନରେ ଅନ୍ୟ ହୁଏ ସବୁ। ନିତି ନିୟମ ଓଡିଆ ର ଯାହା ସବୁ ଅଛି ସେଇ ସବୁ ନିୟମକୁ ପାଳିବାକୁ ପଡେ।
ଆ
ଯେହେତୁ ଆମେ ଓଡିଆ ଲୋକ ଓଡିଆ ର ସବୁ ଯାଙ୍କ ହ୍ୟାଲୋ।
ହୁଁ ଆଛା ଆପଣ ବହୁତ ସମୟ କଥା ହେଲେଣି କଥା ହେଇଥିବାରୁ ଧନ୍ୟବାଦ। ପରେ କଥା ହବା ଆଜ୍ଞା। ରହୁଛି।
ଆଜ୍ଞା ଆଜ୍ଞା।